ହ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା କୋଉଠି?
ହଁ ଅଛି ଘର ପାଖରେ।
ଅହୋ ଏଇଠି ଘରେ ଅଛି ଆଉ।
ଓହୋ ଆଉ କଣ କରୁଛ? ବସିଚ।
ହୁଁ ବସିଚି ଆଉ।
ହୁଁ ମୁଁ ବି ବସିଛି ବାହାରେ।
ଅ ହଁ।
ହୁଁ କଣ ଖାଇଚ ସନ୍ଧ୍ୟାରେ?
ସନ୍ଧ୍ୟାରେ ଏ ତ କଣ ଖାଇଥିଲି ବିସ୍କିଟ ଟିକେ
ହଁ ହଉ। ହୁଁ ପରେ ମୁଁ ଯାଇଥିଲି ଟ୍ୟୁସନ ଯାଇଥିଲି।
ଅହୋ।
ହଁ ସେଇଠୁ ଏବେ ଆସିକି ଅଛି ଆଉ।
ହୁଁ ହୁଁ।
ଉଁ ହୁଁ ହୁଁ କୁହ।
ଗାଁକୁୁ ଯିବା ଆସିବା କୋହୁଛକି ନାଇଁ ବା
ଯାଏଲିନି ଯାଇନି ଗାଁକୁ ଯାଇନି ଏବେ ଆଉ।
ପ
ଯିବି କେବେ ଗୋଟେ ଆଉ ଯାଇନି ମୁଁ।
ଆଁ!
ହୁଁ ହୁଁ ହି ହି! ଆଉଁ କଣ କୁଆଡେ ବୁଲି ଯାଇଥିଲନା ନାଇଁ ଆଜି!
ବେଲି ଚଉଦି!
ହୁଁ ନାଇଁ ନାଇଁ ଏମିତି ମୋ ଭାଇ ଆସିଥିଲାତ! ଉଁ ଉଁ! ତାର ମୋର ଯେତେବେଳେ ଦେଖିଲେ ଖାଲି ହସା ହସି ଏକା ହଉଚୁ, ହସ ଲାଗୁଚି ତାକୁ ଦେଖିଲେ!
ହୁଁ ହୁଁ!
ହୁଁ!
ଆହାଁ ଫାଇନାଲି
ଉଁ କୁଆଡ଼ା ଆଉ ବୁଲାବୁଲି ଯାଇଥିଲନା ନାଇଁ!
ବେତ ଆଉ କୁଆଡେ ଯାଇନି ବୁଲିବା ପାଇଁ, କୁଆଡେ ଯିବି!
ଅହ!
ତମର ଯାଏ!
ଆଜି ଯାଇନୁ କୁଆଡ଼େ ବୁଲି!
ନାଇଁ ଆଜି କଆଡେ ଯାଇନି!
ତମ ସାଙ୍ଗମାନେ ସବୁ ଯାଇଥିଲେ ତମକୁ ଡାକି ନାହାନ୍ତି!
ମୋ ସାଙ୍ଗମାନେ ଯାଇଥିଲେ ଭାରି!
ହଁଅଁ ବଜାର ଯାଇଥିଲେ କଣ ଗୋଟେ କାମ ଅଛି ବୋଲି ଯାଇଥିଲେତ!
କିଏ କିଏ!
ତମ ଦୁଇ ସାଙ୍ଗ!
ଔ ସଞ୍ଜୁଲଭ
ତମକୁ ମୁଁ ହଁ ତମକୁ ଧୋକା ଦେଇକି ପଳେଇଥିଲେ!
କିଏ ଜାଣେ ପଳେଇଥିବେ ଵି ଠିକ ନାହିଁ!
ନାଇଁ ତାଙ୍କେ କହୁଥିଲେଯେ ତାଙ୍କେ ଆସିବେ ବୋଲି କହୁଥିଲେ! ଆ ଆସିବେ ବୋଲି କଉଥିଲେ, ଆଉ ଆସିବେ ବୋଧେ ଏବେ ବୋଲି କଇଲେ! ତାପରେ କଣ ଗୋଟେ କାମ ପଡିଲା ବୋଧେ ଆଉ ପଳେଇଲେ!
ହ
କହୁଥିଲେ ସେମିତି ହୁଁ! ହଅଁ!
ମତେ କହି ନଥିବେ ପଳେଇ ଥିବେ ଆଉ!
ହଁଅଁ!
ଉଁ ହଉ ଚାଲ ଆଉ! ନାଇଁ ଦୁଃଖ କଣ ଯାଆନ୍ତୁ ବୁଲାବୁଲି କରିକି ଆଇବେ, ଆମେ ଘରେ ଶୋଇଚୁ!
ହଁଅ!
ହୁଁ ହୁଁ! ମୁ କୋଉଆ ମାଉଁ!
କଣ ଆଉଁ ଦନ ନାଚ କେଭେ ଦେଖିଚ!
ଚଣ୍ଡ ନାଚ ହଁ ଏଇଟା ଗୋଟେ କଥା ପ୍ରସିଦ୍ଧ ନାଚ ଦଣ୍ଡ ନାଚଟା!
କୋଉଥିଡ଼!
ଆମ ପାଇଁ ପ୍ରସିଦ୍ଧ ବୋଲେ ହଁ ଆମ ପାଇଁ ଡାମିଆଁ! ପାଖ ପାଖ ଗାଁ ଟା ତ ସେଥିପାଇଁ ଆମ ପାଇଁ ସେଇଟା ଆଉ ମେରୁ ଆମର ସେଇଟା ପାଳନ କରାହଉଛି ତ
ହୁଁ ଦଣ୍ଡ ପ୍ରାୟ ଗଞ୍ଜାମ ଗଞ୍ଜାମ ଆଡେ ପ୍ରସିଦ୍ଧ ନା?
ଦୁ ଦୁ
ହଁ।
ତୋର କୋଉ ଆଈ?
ଆମର ଏପଟେ ଟିକାବାଲି ପଟେ।
ଟିକାବାଲି ପଟେ। ତା ଗୋଟେ ଛାଡି ହେଇଥିବ ଅଧିକ।
ହଁ।
ଇଆଡେ ତ ସବୁଠୁ ଅଧିକ ତେ ଆଡେ କେତେ ଗାଁ ଫାଁ କୋଡ କୁଆଡ ଅଛି ତାର ହିସାବ ନାହିଁ ଆଉ
କେତେ ଗାଁ ଅଛି ଆଉ କେତେ ସାରା ପୁରା ନାଚ ହୁଏ ନା?
ହୁଁ।
କୋଉ ଦେବୀଙ୍କୁ ପୂଜା କରାହୁଏ ଯୋଉ ମା କାଳୀ ନା?
କାଳି।
ଏ ତାଙ୍କୁ ପୂଜା କରା ହୁଏ ନା?
ହୁଁ।
ତମେ ଜାଣିଛ ଫାଷ୍ଟ କେମିତି କରିକି ଠାକୁର କାଢନ୍ତି କଣ?
ଦେଖିସି ମନେ ପଡୁନି କୁହ ଶୁଣିବା?
ହୁଁ। କିନ୍ତୁ ଫାଷ୍ଟ ଦିନ କଣ କରନ୍ତି ପ୍ରଥମ ଦିନ କଣ କରନ୍ତି ଯାଆନ୍ତି। ଏ ଯୋଉ
ଅ ନଦୀ ପାଖକୁ ଯାଆନ୍ତି ହେଲା ମାନେ ଯୋଉ ପାଣି ତୁଠକୁ ଯାଆନ୍ତି।
ହଁ।
ହଁ ସେଇଠିକି ଯାଇକି ସବୁ ପୂଜା ଫୂଜି କରିକି କାଢନ୍ତି।
ଓହୋ।
କେମିତି ଗୋଟେ କରି କାଢନ୍ତି ବୋଧେ ସେ କଞ୍ଚା କାଠ ଘଷିକି ଏମିତି ନିଆଁ ବାହାର କରନ୍ତି ଆଉ
ହଁ।
କାଳନ୍ଦୀ ଠାକୁର ଆଉ
ହଁ ହଁ।
ହଁ ସେମିତି ବାହାର କରିକି ତ
ବାହାରି ଯାଆନ୍ତି ଆଉ କେବେ କେବେ କେବେ କେବେ ବିଳମ୍ବ ବି ହୁଏ? କେବେ କେବେ ଜଲଦି ବି ବାହାରି ପଡନ୍ତି। ତାପରେ ଏମିତି ହେଇକି ତାଙ୍କର ଅ ତେର ଦିନ ଏମିତି ଅ ହୁଏ ଯାତ୍ରାଟେ।
ଯାତ୍ରା ହେଇସାରିଲା ପରେ ଲାଷ୍ଟ ଦିନ ମେରୁ ହୁଏ ଆଉ।
ଲାଷ୍ଟ ଦିନ ମେରୁ ଆଉ
ହଁ ପୁରା ବହୁତ ବହୁତ ଗାଁ ରେ ସବୁ ହୁଏ।
ହୁଁ ହଉ ଦେଖି ଯାଇଛ।
ହଁ ଆମ ଗାଁ ଅଛି ନା ମେରୁ ସବୁ ବର୍ଷ ଦେଖେ।
କୋଉଟା ସଂକ୍ରାନ୍ତି ମେରୁନା ମାସନ୍ତ ମେରୁ।
ସଂକ୍ରାନ୍ତି ମେରୁ ଏଥରବି ଯାଇଥିଲି ଆଉ। ଆଉ ଚଉଦ ତାରିଖରେ ମେରୁଥିଲା ଷୋହଳ ତାରିଖରେ ପରୀକ୍ଷା ଥିଲା। ଚଉଦ ତାରିଖରେ ଯାଇକି ପନ୍ଦର ତାରିଖରେ ଆସିଲି।
ଷୋହଳ ତାରିଖରେ ପରୀକ୍ଷା ଆଉ।
ପରୀକ୍ଷା ଦେଲି ଆଉ।
ଯାହା ଦେଇଥିବ ଆଉ।
ହଁ ହଁ ଫଳା ଫଳ ଭଲ ଆସିଛି।
ହାଲୋ।
ହଁ ଅଁ।
ହଁ।
ଏ ଯୋଉ। ସ ପୁରୁଣା ସଂସ୍କୃତିକୁୁ ନେଇକି ନାଚଟା ହୁଏନା। ହାଲୋ ହାଲୋ। ହାଲୋ ନେଟୱାର୍କ ପାଉନିକିି ହାଲୋ। ହାଲୋ ହାଲୋ।